ହାଲୋ ଭଏସ୍ ଆସୁଛି?
ଆଜ୍ଞା।
କଣ କରୁଛନ୍ତି?
କିଛି ନାହିଁ ବସିଛି ଆଉ କଣ କରିବି ଆପଣ କଣ କରୁଛନ୍ତି?
ମୁଁ ଶୋଇଛି ଆଉ ଖାଇବା ସଇଲାଣି ଆପଣଙ୍କର?
ନାଁ ନାଁ ଆମ ଖାଇବା ସରିନି।
ଖାଇ ନାହାଁନ୍ତି ଆଉ ରୋଷେଇ କଣ ଅଛି?
ରୋଷେଇ ଆଜି ଭାତ ମାଛ ତରକାରୀ।
ଅ ହଁ। ଆମର ବି ସେଇ ମାଛ ତକାରୀ
ଖାଇବା ସାରିଲାଣି ଅ ହଁ।
ଆଉ ରାମାୟଣ ବିଷୟରେ କଣ ଆଇଡିଆ ଅଛି ଆପଣଙ୍କର ଜା
ରାମ ରାମାୟଣ ବିଷୟରେ ସେମିତି ବେଶୀ ତ କିଛି ଜାଣିନି ଯାହା ହେଇ ରାମ ଲୀଳା ଦେଖିକି ଯାହା ଟିକେ କଣ ଅଳ୍ପ ବହୁତେ ଜାଣିଚି ଆଉ।
ମାନେ କଁ ମାନେ ତଥାପି କଣ ଜାଣିଛନ୍ତି?
କିଛି ନାଇଁ ରାମ କେମିତି ବନବାସ ଯାଇଥିଲେ କଣ ପାଇଁ ଯାଇଥିଲେ।
ହଁ ସେଇଟା ଜାଣିଛନ୍ତି ତ କହୁ ନାହାଁନ୍ତି କଣ ପାଇଁ ଯାଇଥିଲେ?
ରାମ ଆକ୍ଚ୍ଆଲି ଯେତେବେଳେ ଦଶରଥଙ୍କର ଗୋଟେ ଶିକାର ବେଳେ ତାଙ୍କର ଗୋଟେ ଦୁର୍ଘଟଣା ହେଇ ଥିଲା ସେ ଦୁର୍ଘଟଣାରେ କଣ ହେଇଥିଲା ନା ତାଙ୍କ ସ ଶରୀରରେ ଆଘାତ ଲାଗିଥିଲା ତ ତାଙ୍କର ଥିଲେ ଇନଟାରାଣୀ କୌଶଲ୍ୟା କୈକେୟୀ ଆଉ ସୁମିତ୍ରା। ତ ସେତେବେଳେ କୈକେୟୀ କଣ କରିଥିଲେ ନା ତାଙ୍କର ଟିକେ ବେଶୀ ସେବା କରିଥିଲେ।
ତ ଦଶରଥଙ୍କର। ତ ସେତିକିବେଳେ ଦଶରଥ ତାଙ୍କୁ କହିଥିଲେ ଯେ ତମେ ଯୋଉ ଦିଟା ବି ବର ମାଗିବ
ହଁ।
ମୁଁ ତୋମକୁ ସେ ଦିଟା ବର ଦେବି।
ହଁ।
ତ ଯେତେବେଳେ କୈକେୟୀ ଶୁଣିଥି ଥିଲେ ଯେ ରାମ ଅ, ସେ ରାଜ୍ୟର ରାଜା ହବାକୁ ଯାଉ
ହଁ।
ତ ତାଙ୍କ ଭଲ ଲାଗିଲାନି ଯେହେତୁ ତାଙ୍କର ବି ପୁଅ ଥିଲା ନା ଭରତ।
ହଁ।
ତ ସିଏ ଚାହିଁବେ, ସମସ୍ତେ ଚାହିଁବେ ଯେ ନିଜ ପୁଅ ରାଜା ହଉ।
ହଁ ଠିକ କଥା।
ସେ ସେତେବେଳେ ସିଏ ତାଙ୍କ ମୁଣ୍ଡରେ ତ ଏତେ କିଛି ପଶି ନଥିଲା ତାଙ୍କ ମୁଣ୍ଡରେ କିଏ
ମନ୍ଥରା।
ହଁ ମନ୍ଥରା ତାଙ୍କ ମୁଣ୍ଡରେ ଏତକ ପୂରଇଥିଲେ ଯେ, ତା
ମାନେ ତାଙ୍କ କଣ୍ଠରେ ସରସ୍ଵତୀ ବିଜେ ହେଇକି ମାନେ ଏ କଥା କହିବା ପାଇଁ ଇଏ କରିଥିଲେ ଆଉ।
ହଁ କହିଥିଲେ ଯେ ତୋ ପୁତ୍ର କୁ କର ରା ଜା ବୋଲି ଏଇ କଥା ଟା ବର ମାଗେ ବୋଲି।
ହଁ, ହଁ।
ତ କୈକେୟୀ ଇ, କୈକେୟୀ କଣ କରିଥିଲେ ନା ଦଶରଥଙ୍କୁ ଏଇ ବରଟା ମାଗିଥିଲେ।
ହୁଁ।
ଆଉ ସିଏ ଯେହେତୁ ତାଙ୍କୁ ଆଗୁରୁ ଅ, କହିଛନ୍ତି ଯେ ବର ଦେବେ ସିଏ ଯାହା ମାଗିବେ। ତ ସିଏ ନିଶ୍ଚୟ ତାଙ୍କ କଥା ରଖିବେ।
ହଁ।
ତ ସିଏ ତାଙ୍କ କଥା ରଖିକି ରାମଙ୍କୁ ବନବାସ ପଠେଇଥିଲେ।
ତାଙ୍କୁ ବନବାସ ପଠେଇ ଦେଇଥିଲା।
ହୁଁ, ରାମ ବନବାସ ଯାଇଥିଲେ, ରାମଙ୍କୁ ଆଜ୍ଞା।
କୁହନ୍ତୁ, କହୁନାହାନ୍ତି।
ରାମଙ୍କୁ ଲକ୍ଷ୍ମଣ ବହୁତ ମାନୁଥିଲେ, ତ ଲକ୍ଷ୍ମଣ ବି କହିଥିଲେ ଯେ ମୁଁ ବି ଭାଇ ଆପଣଙ୍କ ସହିତ ଯିବି ତ ରାମ ଲକ୍ କ୍ଷ୍ମଣ ସୀତା ଯେହେତୁ ତାଙ୍କ ପତ୍ନୀ ଥିଲେ ତ ସୀତା ବି ଯାଇଥିଲେ, ତିନି ଜଣ ଯାକ ଚଉଦ ବର୍ଷ ପାଇଁ ବନବାସ ଯା
ନା ନାଇଁ ମୋ କହିବାର ଆଉ ଗୋଟେ କଥା ଅଛି ଯଦି ମାନେ ଭରତ ଭରତ ବି ତ ତାକୁ ଅଟ କି ଥିଲେ ନା ଯେ ଯିବା ଯାଅ ମାନେ ତୋମେ ଯାଅନି ମୁଁ ରହିବି ବି। ଦରକାର ପଡିଲେ ତୋମ ପାଇଁ ବି ମୁଁ ଯାଇପାରିବି କିନ୍ତୁ ତୋମେ ଯାଅନି, ତ ରାମ କଣ କହିଥିଲେ?
ନାଇଁ ଏତେ କଥା ମୁଁ ଜାଣିନି।
ଜାଣିନାହାନ୍ତି, ତ ମୁଁ କହୁଛି ଶୁଣନ୍ତୁ ତ ରାମ ଜାଣିଛ ଯେତେବେଳେ ଉଁ, ଯିବାକୁ ବାହାରିଲେ ତ ଭରତ ଯାଇକି ତାଙ୍କୁ ଅଟକେଇଲେ, କି ଭଲ ଯେତେଳେ କଥା ଟା ଉଠିଥିଲା ତ ସେତେବେଳେ ଭରତ କଣ କରିଥିଲେ ତାଙ୍କ ମାମୁଁ ଘରେ ଥିଲେ। ଏଠି ନଥିଲେ ସିଏ, ସେ ଯେତେବେଳେ ଏଠି ନଥିଲେ ସିଏ ତାଙ୍କ ମାମୁଁ ଘରେ ଥିଲେ। ତ ଯେତେବେଳେ ଶୁଣିଲେ କି ଏ ମାନେ ଏମିତି ହବ ତାଙ୍କ ଉଁ, ଉଁ, ଭାଇ ଉଁ, ଚଉଦ ବର୍ଷ ବନବାସ ସ ଯିବ ଆଉ ସିଏ ହେବେ ରାଜା। ତ ସିଏ ବି କଣ କଲେ ଯେତେଳେ ସେ ବନବାସ ପଳେଇଥିଲେ ସିଏ ବୁ-ସିଏ ନିଜେ ଜଙ୍ଗଲକୁୁ ଯାଇଥିଲେ ଭରତ। କି ଭାଇ ତମେ ଆସ ହାରି ଆଉ ତ ହୁଁ ଭାଇଙ୍କ ପଛେ ପଛେ ଯାଇଥିଲେ ତ କହିଲେ କି ଭାଇ ତମେ ଆସ ହାରି ତମେ ଯୋଉ ତମେ ଅଯୋଧ୍ୟା ର ରାଜା ହୁଅ ମୁଁ କିନ୍ତୁ ତମ ପାଇଁ ଯିବିହାରି କିନ୍ତୁ ସେଠି ସେ କଣ କହିଥିଲେ? ରାମ କଣ କହିଥିଲେ କି ମୁଁ ପିତୃ ସତ୍ୟ ମୁଁ କଣ ପିତୃ ସତ୍ୟ ପାଳିକି ଆସିଛି।
ହଁ ହଁ।
ତ ସେଥିପାଇଁ ସିଏ କଣ କଲେ, ନା ସିଏ ଟୋଟାଲି ମନା କଲେ କି ତୁ ଯା। କିନ୍ତୁ ମୁଁ ପିତୃ ସତ୍ୟ ପାଳିକିନା ଏଠି ମୁଁ ଚଉଦ ବର୍ଷ ବନବାସ ବିଜେ ଯେହେତୁ ମୁଁ ବାପାଙ୍କୁ ମୁଁ କଣ ମାନେ ବଚନ ଦେଇ ଦେଇଛି ମୁଁ କହି କେୟୀ ମା ହଁ କୈକେୟୀ ମାର କଥା ମାନେ ପ୍ରତିଜ୍ଞା କର ମାନେ ପ୍ରତିଜ୍ଞାକୁ ଇଏ କହିଛି ତ ସେଥିପାଇଁ ମୁଁ କଣ କରିବି ନା ଚଉଦ ବର୍ଷ ବନବାସ ଯିବି। ତୁ ସେଇଠି ରହିବୁ ତ ଭରତ ସେଠି କଣ କହିଲେ? ନା ଭରତ କହିଲେକି କି ତମେ ଯଦି ନ ଯାଅ ତାହେଲେ ତମ ପାଦୁକା ଦିଅ।
ଆଜ୍ଞା।
ତ ଭରତ କଣ କଲେ କି ଯେହେତୁ ରାମ ଟୋଟାଲି ବୁଝିଲେନି ଆସିବା ପାଇଁ ରାଜି ହେଲେନି ତ ବା ଭାଇ ଭରତ କଣ କଲେ ନା ତାଙ୍କ ପାଦୁକ ଆଣିକି ରଖିକି ସେ ନିଜେ ବି କେବେ ରାଜା ବୋଲି ଯୋଉ ଭାବି ନାହାନ୍ତି ନା କେବେ ବି ସେଠି ବସିନାହାନ୍ତି ସେ ଗାଦିରେ। ସେ ତାଙ୍କ ପାଦୁକା ଥୋଇକି ହୁଁ ତାଙ୍କ ପାଦୁକା ଥୋଇକି ପୂଜା କରି ରାଜ୍ୟ ଶାସନ କଲେ ଚଉଦ ବର୍ଷ।
ଆଜ୍ଞା।
ତାପରେ ଆଉ ଗୋଟେ କଥା କହୁନ ନା ଯେ ଯୋଉ ରାମ ଆଉ ଗୋଟେ କଥା ଜାଣିଛ ନା ଲକ୍ଷ୍ମଣ ଟୋଟାଲି ଖାଇ ନଥିଲେ ଚଉଦ ବର୍ଷ ଯାକ ଫଳ ଖାଇକି ରହିଥିଲେ।
ଆଜ୍ଞା।
ଯେତେବେଳେ କଣ ପାଇଁ ନା ସେତେବେଳେ ସୀତା ତାଙ୍କୁ ସବୁବେଳେ ସୀତା ସମସ୍ତେ ଖାଆନ୍ତି ତ ସୀତା ସବୁବେଳେ କଣ କରନ୍ତି ସେଇଠି ରଖିଛୁ ଖାଇତା ତେ କିନ୍ତୁ କୁହନ୍ତିନି କି ଖାଆ ବୋଲି ବୋଲି। ଯେତେବେଳେ କୁହନ୍ତିନି ଖା ବୋଲି ତ ସେ ଟୋ ଟାଲି ସେଥିପାଇଁ ଖାଆନ୍ତିନି ଯେତେବେଳେ ରାମ ପଚାରିଲେ କି ତମେ ଯୋଉ ଲକ୍ଷ୍ମଣ କହିଲେ କି ମୁଁ ଖାଇନି। ସେଇଠୁ ରାମ କହିଲେ କି ମାନେ ଇଏ ପ୍ରମାଣ କଣ ଅଛି ତୁ ଖାଇନୁ ବୋଲି? ସିଏ କଣ କଲେ ସେ ସବୁତି କଫଳ ଯାହା ଯହା ଦେଇଥିଲେ ସୀତା ନା ସବୁତିକ ଫଳ ସେ ଗୋଟେ ଜାଗାରେ ପୋତିକି ରଖିଥିଲେ। ତୋ ପତିକି ରଖିଥିଲେ ସେ ସେଇ ଗୋଟାକୁ ଦେଖେଇଲେ ଯେ ମୁଁ ଏଇ ସବୁ ଏଇ ରଖିଛି ମୁଁ ଟୋଟାଲି ଖାଇନି।
ଆଚ୍ଛା।
ହଁ ତାପରେ ଆଉ ଗୋଟେ କଥା ହେଲା କଣ କହିଲେ ରାମ ରେ ତାପରେ କଣ ଯୋଉ ତିନିଟା ଯୋଉ ରାଣୀ ଥିଲେ ହାଁ ତାଙ୍କ ନାଁ କଣ ଥିଲା ସବୁ?
କାର ତିନି ରାଣୀ?
ଦଶରଥଙ୍କର ଯୋଉ ତିନିଟା ରାଣିଥିଲେ।
କୌଶଲ୍ୟ କୈକେଇ ସୁମିତ୍ରା।
ଯୋଉ ଭରତ ଶତ୍ରୁଘ୍ନ କାହାର ପୁଅ ଥିଲେ?
କୈକେଇ ଆଉ ସୁମିତ୍ରାଙ୍କର।
କୈକେଇ ସୁମିତ୍ରାଙ୍କର ଭରତ ଶତ୍ରୁଘନ ଥିଲେ।
କିଏ?
ଯୋଉ ନାଇଁ ନାଇଁ ସୁ ସୁମିତ୍ରାଙ୍କର କିଏ ଥିଲେ?
ସୁମିତ୍ରାଙ୍କର ଲକ୍ଷ୍ମଣ ଥିଲେ କି?
ହଁ। ସୁମିତ୍ରାଙ୍କର ଲକ୍ଷ୍ମମଣ ଲକ୍ଷ୍ମଣ ଶତ୍ରୁଘ୍ନ ମେ ବି ଥିଲେ। ତାପରେ ରାମଚନ୍ଦ୍ର ତ ରାମଚନ୍ଦ୍ର ହେଲେ। ରାମଚନ୍ଦ୍ରଙ୍କର ଗୋଟେ ଭଉଣୀ ଥିଲା ଜାଣିଛନ୍ତି।
ହଁ ଗୋଟେ ଭଉଣୀ ଥିଲେ।
ତାଙ୍କ ନାଁ ହେଲା କଣ ତ୍ରିସଅଳା ଯୋଉ ଦୁଃଶୀଳା ନା କଣ?
ହଁ।
ସିଏ କିନ୍ତୁ ଆଗ ଜନ୍ମ ହେଇଥିଲେ। ଯେତେବେଳେ ଯେତେବେଳେ ଟୋଟାଲି ମାନେ ତିନି ଜଣ ଯା ଜନ୍ମ ହେଇନଥିଲେ। ସେତେବେଳେ ସିଏ ମାନେ ଜନ୍ମ ହେଇଥିଲେ ଜନ୍ମ ହେଇଥିଲେ ସେ ଗୋଟେ ଋଷିଙ୍କ ପାଖକୁ ଯାଇଥିଲେ।
ହଁ ହଁ।
ଋଷିଙ୍କ ପାଖକୁ ଯାଇକି ସିଏ ସେଇ ଋଷିଙ୍କ ପାଖ ପାଖରେ ରହୁଥିଲେ ତାପରେ ଚରୁବନ ଦବା ଦ୍ଵାରା ଏମାନେ ଚାରି ଜଣ ପୁତ୍ର ହେଲେ।
ଆଜ୍ଞା।
ହ୍ୟାଲୋ ତାପରେ। ହଁ। ତାପରେ ଆଉ ଗୋଟେ କଣ କହିଲେ? ରାମାୟଣ ବିଷୟରେ କଣ ମାନେ କିଛି ଇଏ ଜାଣିନାହାନ୍ତି ନା କଣ?
କଣ କହୁନାହାନ୍ତି।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଭଏସ ଆସୁନି କି।
ଆସିଛି କହୁନାହାନ୍ତି।
ହଁ। ମୁଁ କହିଲି ଆଉ ଗୋଟେ କଥା ତାପରେ ମୋ ଡା ଆଉ ଗୋଟେ କଥା କହୁଛି ମାନେ କଣ କହିଲେ? ଯୋଉ ତାପରେ ଇଏ କଥା କଣ ଫୋନ ବିଷୟରେ ହେଲା
ଆଜ୍ଞା।
ମାନେ ଫୋନ୍ ବିଷୟରେ ଆପଣଙ୍କ ଆଇଡିଆ କଣ ମାନେ ଫୋନ୍ ଟା କେତେ ଦୂର ଠିକ କେତେ ଦୂର ଭୁଲ।
ଫୋନ୍ ଟା ଯେତିକି ଦୂର ଠିକ୍ ସେତିକି ଦୂର ହୁ ବେଶୀ ଠିକ ଅଳ୍ପେ ବହୁତ ଭୁଲ।
ହଁ ତଥାପି କିଛି ଗୋଟେ। ଏକ୍ସାମ୍ପ୍ଲ ଦିଅନ୍ତୁ ନା ମାନେ ଏଇଥିପାଇଁ ଫୋନ ଟା ହଁ।
ଆଗରୁ ଆମର ଫୋନ ଫୋନ ନଥିଲା କୋଉଥିରେ କଥାବାର୍ତ୍ତା ହଉଥିଲେ।
ଚିଠି ମାଧ୍ୟମରେ କଥା ହଉଥିଲେ।
ଚିଠି ମାଧ୍ୟମରେ କଥାବାର୍ତ୍ତା ହଉଥିଲେ ତ ଚିଠି ପହଞ୍ଚିବାକୁ ଗୋଟେ ସମୟସୀମା।
ହଁ।
କେତେ ସମୟ ଲାଗେ ନିହାତି ପାଞ୍ଚ ସାତ ଦିନ ଟାଇମ ଲାଗେ। ଗୋଟେ କଲେ ଯଦି ଆଜି ପଠେଇଛି ସିଏ କୋଉ ପନ୍ଦର ଦିନ ପରେ ପହଞ୍ଚିବନଣି କାହା ପାଖରେ ମାସେ ସେ ପହଞ୍ଚିବନି ସେ କାମ ସରିଯିବଣି ତା ପାଖରେ ଚିଠି ପହଞ୍ଚିବ।
ହଁ।
ଆ ଏବେ କିନ୍ତୁ ଫୋନ ଦ୍ଵାରା କଣ ହଉଛି? ଆମେ କିଛି ଗୋଟେ ଦରକାର ଅଛି ଯଦି ସାଙ୍ଗେ ସାଙ୍ଗେ ଫୋନ କରିଦେଲେ ପାଞ୍ଚ ଦି ସେକେଣ୍ଡ ରେ ଫୋନ୍ ଲାଗିଯାଉଛି।
ହଁ।
ଫୋନ୍ ଲାଗିଗଲେ ଆମେ ସେ କଥା ଟା ଆଉ ଜଣଙ୍କୁ ଜଣେଇ ଦେଇ ପାରୁଛୁ। ଆମ କଥା ଟା କେତେ ସୁବିଧା ହେଲା।
ତାପରେ?
ତାପରେ ଆମେ ଧର କୁଆଡେ ଯି ଯିବାର ଅଛି ଫେ ଆମର କୁଆଡେ ତ ଆମେ ଯେତେବେଳେ ଯାଉଥିଲେ ଆଗରୁ ଲୋକଙ୍କୁ ପଚାରିକି ଯାଉଥିଲେ ଯେ ଭାଇ ଏ ରାସ୍ତା ଟା କୋଉଆଡେ ଆମେ ଏଇ ଏଠିକି ଯିବୁ ଏଇଟା କୋଉଠି ପଡିବ?
ହଁ।
ଏବେ କଣ ସେମିତି ଆଉ କିଛି ଲୋକ ପଚାରୁଛନ୍ତି କି କାହାକୁ?
ନା।
ତାଙ୍କର ଗୁଗୁଲ ମ୍ୟାପ ଦେଖିଲେ ଚାଲିଲେ। ଗୁଗଲ ମ୍ୟାପ ଦେଖିବା ଦର୍ ହଁ କିଛି କାହାକୁ ପଚାରିବାକୁ ପଡିଲା ନା ଗାଡି ଅଟକେଇବାକୁ ପଡିଲା ନା କିଛି ହେଲା।
ନା ସେଇଟା ତ ଗୋଟେ ପ୍ଲସ୍ ପଏଣ୍ଟ ମିଳିଲା ନା ଆମକୁ ତା ଭିତରୁ।
ହଁ ନିହାତି।
ମାନେ ଫୋନ ସବୁ ଜାଗାରେ ଆମକୁ ଆଜିକା ଡେଟ୍ଟରେ ଫୋନ ସବୁ ଜାଗାରେ। କଣ କହିଲେ?
ଛୋଟ ପିଲାମାନେ ଏଇ ଫୋନ ପାଇଁ ଖରାପ ହଉଛି। ଛୋଟ ପିଲାମାନେ ବହୁତ ୟୁଜ କରୁଛନ୍ତି। ଯଉଟା କିି ତାଙ୍କ ଆଖି ପାଇଁ ବହୁତ ଖରାପ ଆଖି କଣ ତାଙ୍କ ବ୍ରେନ ପାଇଁ ବି ବହୁତ ଖରାପ।
ହଁ। ତାଙ୍କ ବ୍ରେନ ପାଇଁ ଏଥିପାଇଁ ଖରାପ ଯେ ସି ଟୋଟାଲି କଣ। ମାନେ ସେ ଫୋନ ଉପରେ ଏତେ ଇଏ ଭଳି ରହି ଯାଉଛନ୍ତି ଯେ ଯୋଉଟା ଭଳି। କି ସେ କଣ ଟୋଟାଲି ବାହାରି ପାରୁନାହାନ୍ତି ତା ଭିତରୁ।
ପୁରା ମାନେ ଆଗରୁ ଲ ଛୁଆଙ୍କୁ ଭଣ୍ଡଉଥିଲେ ଯେ ତୁ ଏଇ କାମ ଟା କରିଦେ ମୁଁ ତତେ ଚକ୍। ଚକଲଟେ ଦେବି। ଏବେ ଛୁଆଙ୍କୁ ଭଣ୍ଡେଇବାକୁ ପଡିବ ଯେ ତୁ ଏ କାମ ଟା କରିଦେ ମୁଁ ତୋତେ ଫୋନ ଦେବି ତୁ ଗେମ୍ ଖେଳିବୁ।
କଥା କହିଲେ ଏଇଟା ଆଜିକାଲିର ପିଲା ଏଇଆ ହିଁ କରୁଛନ୍ତି।
ଫୋନ କଥା କହିଥିଲେ ସେ ସବୁ କାମ କରିଦେବେ।